ହାଲ୍ ହଁ ସୁବିଲାନି କଣ ପାଇଁ ଫାର୍ଷ୍ଟ ଥର?
ସେ ନେଟୱର୍କ ପ୍ରୋବ୍ଲେମ କଣ ଥିଲା ତ ସେଥିଲାଗି ସୁବିଲାନି।
ଉ ହୁଁ ମୁଁ ଭାବିଲି କଣ ପାଇଁ ଶୁଭୁନି-ଇ-ଇ କଲ୍ ତ ମିସ୍ ହେଇଗଲା। ହଉ କୁହ କଣ କରୁଛ।?
ହୁଁ ମୁଁ ଏଠି ବସିଛି ଆଉ।
ଆଉ ତମ ଆଡେ ବର୍ଷା ହଉଛିି?
ନାଇଁ ବର୍ଷା ଉଠେଇଥିଲା ସେମିତି ପଳେଇଲା।
ଆଉ
ତମେ କଣ କରୁଛ?
ହଁ ଏଇଠି ବସିଥିଲି ଆଉ। ଆମ ଆଡେ ତ ବର୍ଷା ହଉଛି।
ଓ ହଁ ଏଆଡ଼େ ହଉଥିଲା ଦି ଦିନ ହେଲା ଆଜି କାହିଁ ନାହିଁ ଆଉ ବର୍ଷା ଆଡେ।
ଓହୋ ସେଥିପାଇଁ ଆମ ଏପଟେ ହେଲାଣି ଷ୍ଟାର୍ଟ ଆଜିଠୁ ଆଉ।
ହଁ ହଁ।
ଆଉ
ଆଉ କଣ ଖାଇଥିଲ?
ଆଜି ଖିଆ ହେଇଥିଲା ଏ ତରକାରୀ ହେଇଥିଲା ଆଉ ଭଜା ହେଇଥିଲା ବଡି ବଡ଼ିଚୁରା କଣ ବାଇଗଣ ଭଜା ଏମତି ସବୁ ଆଉ। ତମେ? ଅ ଉଁହ୍
ହୁଁ ମୁଁ ଖାଇଥିଲି ଭାତ ମଟର ଆଳୁ ତରକାରୀ ଦହି।
ଓହୋ ଖରା ହଉଚି ତମ ସେପଟେ ନା।
ହୁଁ ଗରମ ହଉଚି ଭାରି ଜୋରେ।
ହଁ ଗରମ ହେଲେ ତ ଥଣ୍ଡା ଜିନିଷ ଖାଇବାକୁ ପଡିବ।
ହୁଁ।
ଆଉ କୁଆଡେ ସବୁ ବୁଲିବାକୁ ଯାଇଚ?
ହୁଁ କୁଆଡେ ଆଉ ବୁଲି ଯିବି। କୁଆଡେ ଯାଇନି ଖରା ଗରମରୁ କୁଆଡେ ଯାଇନି।
ଉଁ ଉହୁଁ ପୁରୀ ଯାଇନା ବୁଲିବା ପାଇଁ ମାନେ ଏବେ ନାଇଁ କେବେ ବି ହଉ ଯାଇଥିବ ଆଗରୁ।
ହଁ ଯାଇଚି।
ଜଗା ଦର୍ଶନ ଭଲରେ ହୁଏ?
ହଁ।
ଭିଡ କିନ୍ତୁ ପ୍ରବଳ।
ହଁ ଭିଡ ତ ପ୍ରବଳ ହେଇଟାଏ। ନାଇଁ ଭିଡ ପ୍ରବଳ ଆଉ ଗୋଟେ ଆମେ ଯାଉଚେ ବାଇଶି ପାହାଚ ଦେଇକି ଆଉ ଗୋଟେ ଉ ତ୍ତର ଦ୍ଵାର ଗୋଟେ ଅଛି।
ଉ ହଁ।
ସେପଟେ ଜଲଦି ପଳାନ୍ତି।
ହୁଁ ଉତ୍ତର ଦ୍ୱାର ପଟେ ଜଲଦି ଯାଆନ୍ତି। ଠିକ୍ ଠିକ୍। ମୁଁ କେବେ ଯାଇନଥିନି ଆମେ ସବୁବେଳେ ବାଇଶି ପାହଚ ଦେଇକିନା ଯାଉ। ଏବେ ଥରେ ମଝି ରିସେଣ୍ଟ ଯାଇଥିଲି ତ ଉତ୍ତର ଦ୍ୱାର ପଟେ ଗଲୁ ଜଲଦି ମାନେ ଜଲଦି ପହଞ୍ଚିି ଇଲୁ। ମୁଁ କଇଲି ଏପଟେ ଭାରୁଥିବେ ଜଲଦି ଦେଖିଲାଳୁକୁ ସେ ଉତ୍ତର ଦ୍ୱାର ପଟେ ପୁଣି ଜଲଦି ଯାଇକି ପହଞ୍ଚନ୍ତି ହଁ। କାଇଁ ନା ଆମେ ଯୋଉ ବାଇଶି ପାହାଚ ପଟେ ଆସୁଛନ୍ତି ନା ବ୍ୟାରିକେଟ୍ ସିଷ୍ଟମ୍ ଅଧିକ।
ହୁଁ।
ଏପଟେ ଟିକେ କମ୍ ଆଉ ଗୋଟେ ବ୍ୟାରିକେଟ୍ ଯାଇକି ଠା ମାନେ ମନ୍ଦିର ପାଖରେ ଆଉ।
କଥା
ଏ ସେତିି ଆଉ।
ଏମୁଣା କଁ କଇଲ ମୁଁ କଇଲି ଆମେ ବି ଜାଣିନଥିଲୁ।
ହଁ ସେଇଟା ଜ୍ଞାନ ଗଣ ହେଇଥାଏ। ଉଁହୁଁ। ହଁ। ଆଉ କିଏ ଟିକେ ଥିଲେ ବି ସୁବିଦା ହୁଏ।
ହୁଁ।
ଆଉ ପଢାପଢି ଚାଲିଚି?
ହୁଁ ପଢା ଗ୍ରାଜୁଏସନ୍ ସରିଲାଣି।
ଓହୋ। କୋଉ ଇୟର୍ ଏଇ ଇୟର୍?
ହୁଁ ନାଇଁ ମୋର ତେଇଶଠୁ ସରିଲାଣି।
ଓହୋ। ହଁ ଗ୍ରାଜୁଏସନ୍ ସରଲେ ସମସ୍ତେ କୁହନ୍ତି ପାଠ ସରିଗଲା ପାଠଟା ଆରମ୍ଭ ହୁଏ।
ଯଦି କିଛି ଆଗୁକୁ କରିବାର ଅଛି। ହଁ। ଗ୍ରାଜୁଏସନ୍ ଯାଏଁ କିଛି ନାଇଁ ନର୍ମାଲ ପ୍ଲସ ଟୁ ପ୍ଲସ ଟୁ ପରେ ପ୍ଲସ ଥ୍ରୀ। ଫାଷ୍ଟ ଟେନ୍ଥ ଟେନ୍ଥ ସଇଲେ ପ୍ଲସ ଟୁ ପ୍ଲସ ଟୁ ପ୍ଲସ ଥ୍ରି ଆରାମ୍ ସେ ଚାଲିବ ଗୋଟେ ସିରିଏଲି। ପ୍ଲସ୍ ଥ୍ରୀ ସରିଯିବ କଁ କରିବେ? ଆଗକୁ କଁ କରିବି ସମସ୍ତେ ପଚାରିବେ ବି।
କରୁଚ କଁ କରୁଚୁ? ଯଦି କହିବ କିଛି ବି ନାଇଁ କିଛି ତ କରୁନୁ ବାହା ହେଇଯାଉନୁ। ଲୋକଙ୍କ କଥା ଆଉ ଯଦି କହିବ କିଛି କରୁଛ କେବେ କଣ ହଉଛି ଚାକିରି କଣ ହଉଛି କେମିତି ପଢାପଢି ଚାଲିଛି ସରିଲା। ଯାହା କହିବ ତା ହିଁ ଶୁଣିବ। ଏବେ ଘରେ?
ହଁ।
ହଁ ଚାଲୁ ଧୀରେ ସୁସ୍ଥ, ଚାକିରି ବ୍ୟବସ୍ଥା ତ ଯାହା ହେଲାଣି।
ହୁଁ।
ପିଲା ଡରିଲଣି ଚାକିରି ପାଇଁ। ଆଉ ତମର ସେପଟେ କୁହ।
ମୁଁ ହେଲିି ତମର ପଢାପଢି କଣ ସରିଲାଣି?
ହଁ ସେ ତମର ଯାହା ମୋର ସେଆ।
ହଁ।
ପାସ ଆଉଟ ବି ସେମ ୟେର୍।
ଅ ହଁ।
ଘରେ ରହିବା କଥା ଆଉ କଣ ହବ, ଚାକିର ବ୍ୟବସ୍ ତାକୁ ଦେଖି ଡର ଲାଗିଲାଣି ଘରେ ଖାଇକି ଶୋଇବା କଥା।
ନାଇ ଗୋଟେ ପକେଇଲନି ଭୁବନେଶ୍ୱରରେ ଏଇ ଗୋଟେ ଡାଟା ଏଣ୍ଟ୍ରି କାମରେ ଗୋଟେ ଆସିଥିଲା।
ନାଇଁ ସେମିତି ଆସୁଥିଲା ଯେ, ମୋର ଟିକେ କଣ କହିଲ ମାନେ ମୁଁ ଟିକେ ଏକାଥରେ ନା ଚାହୁଁଛି ଯୋଉଠି ହଉ ବି ପରମାନେଣ୍ଟ ହେଇଯାଉ, ତ ମୁଁ ସେଥିପାଇଁ ରହୁନି, ଘରେ ବି ଚାହୁଁନାହାଁନ୍ତି ଏକା ଛାଡିବା ପାଇଁ ତ ସେଇ ହିସାବରେ ମୁଁ ଟିକେ ଶ୍ ମୁଁ ଟିକେ ମାନେ କଣ କହିଲ ମୁ ସେ ଲାଇନ ଚୁଜ କରିନି ତ ମୁଁ କମ୍ପ୍ୟୁଟର ହିଁ ଶିଖିନି ଶିଖିନି ମତଲବ୍ ମାନେ ଏଇ ଯୋଉ ଆମର ରହିଲା ପିଜି ଡି ସିଏ କଣ କରୁଛନ୍ତି, ତାପରେ ଯୋଉ ଟାଲି କଣ ଶିଖ ରଖୁଛନ୍ତି ହଁ, ମୁଁ କୋର୍ସ ପୁରା ଶିଖିନି ଘରେ କମ୍ପ୍ୟୁଟର ଅଛି ନର୍ମାଲ ମାନେ ମୁଁ ନର୍ମାଲି ସବୁ ଜାଣିଛି, ଯୋଉ ଟାଇପିଙ୍ଗ ଧରିକ ହଉ କି ଆମର ପ୍ରାୟେ ଯୋଉ ଟ୍ରାନ୍ସସ କ୍ରିପ୍ସନର କାମ ହଉ କି ଯାହାବି ହଉ କି ଫଟୋ ଇଏ ହେରି ଆଉ ସେମିତି ସବୁ କିଛି କିଛି ଶିଖିଛି। ମାନେ ମୁଁ ଟୋଟାଲ ମାନେ ଇ ପଟିକୁଲାର କିଛି କୋର୍ସ ହିଁ କରିନି।
ହ
ଆଉ ସେ ପାଇଁ ମୁଁ ସେ ଲାଇନ ଚୁଜ କରୁନି, ସେ ପାଇଁ ମୁଁ ଟିକେ କନ୍ ଶିଖିନି ଘରେ ଅଛି ଯାହା ଚଲଉଛି ଏମିତି କିଛି ଜାଇଁକି ପଟି କୋର୍ସ ନ ତ ଆମକୁ ସାର୍ଟିଫିକେଟ ମିଳିବନି ନା। ତ ସେଇ ହିସାବ ରେ କି ଆଉ କଣ କୋଉଠି ରଖିବେ କି?
ହୁଁ।
ସେଥିପାଇଁ ଘରେ ବସିବା କଥା ଆଉ, ଘରେ ବି ଚାହୁନାହାନ୍ତି ଆଜିକାଲି ଯୋଉ ଯୁଗ ହେଲାଣି ବାହାରକୁ ଛାଡିବା ପାଇଁ, ଘରେ ରୁହ। ଆମେ ଯଦି ଚାହୁଁଛୁ କିଛି ଯ କରିବୁ ନାହିଁ ଘରେରୁହ, ଆମେ ତ ମନା କରୁଛୁ ତମେ କଣ ପାଇଁ ବ୍ୟସ୍ତ ହଉଛ, ତ ସେଇ ତାପରେ ଘରେ ରହିବା କଥା ଆଉ।
ହୁଁ।
କଣ କରିବା। ଆଉ?
ମୁଁ ଗୋଟେ ପକେଇଥିଲି ସେଇଠି ମତେ କାଲି ହିଁ ଫୋନ ଆସିଥିଲା।
ଯାଇଥିଲ?
ହୁଁ ସେଇ ଡାଟା ଏଣ୍ଟ୍ରି କାମରେ। କେଜାଣି ଗୋଟେ କମ୍ପାନୀ ନମ୍ବର ରୁ ତ କଲ୍ ଆସିଥିଲା।
ଓହୋ, ନାଇଁ ଏଣ୍ଟ୍ରି ପାଇଁ ଥିଲେ ନା। କଣ କହିଲେ, ନାଇଁ ଶୁଭିଲାନି କୁହ।
ମୁଁ କହିଲି କି ସେ ଗୋଟେ ଆପ୍ ଅଛି, ସେଥିରେ ଫର୍ମ ଏଇନା ପକାନ୍ତି ମୁଁ ସେଇଥିରେ ପହକେଇଥିଲି।
ହଁ ହଁ।
ମୋର କାଲି ହି ଫୋନ ଆସିଥିଲା। ସେମାନେ କହିଲେ କି ଆଜି ଯାଇକି ତାଙ୍କ ଅଫିସ ଟା ଭିଜିଟ କରିବା ପାଇଁ।
ହଁ ହଁ।
ତ ମତେ ହଠାତ୍ କିନା ଡାକିଲେ କାଇଁ ମତେ ଠିକ ଲାଗିଲାନି ମୁଁ କହିଲି ମଣ୍ଡେ କୁ ରଖନ୍ତୁ। ନା ନାଇଁ ଆଜି ସବୁ ପିଲା ଆସିବେ ବାହାରୁ। ଆଉ ଆଜି ଆସି ଭିଜିଟ କରିଦିଅ ମଣ୍ଡେଠୁ ତମର ଟ୍ରେନିଂ ଷ୍ଟାଟିଙ୍ଗ କରିଦବା। ମୁଁ କଇଲି ନାଇଁ ମୁଁ ଯାଇପାରିବନି।
ନାଇଁ ଏମିତି ହଠାତ୍ ବି କୁହାଯାଏନି ତ ଦି ଦିନ ତିନ ଦିନ ସମୟ ଦିଅନ୍ତି।
ହଁ।
ସମସ୍ତେ ତ ପାଖାପାଖି ଏରିଆରୁ ପକେଇ ନଥିବେ ନା ଦୂର ବି ହେଇଥିବ ତ ସମସ୍ତେ। ଯାଇକି ପହଞ୍ଚି ପାରିବେ ବୋଲି ତ ସମାନ ନାହିଁ ନା ତ ଦୁଇ ଦିନ ସମୟ ଦିଆ ହୁଏ। ପିଲା କରୁଛନ୍ତି ଏଇଠି ସବୁ ଯାଇକି ରହିକି କରୁନାହାନ୍ତି ଆମ ଘର ପାଖରୁ। ଚାଆନ୍ତି ତ ଦୁଇ ତିନି ଦିନ ସମୟ ଯୋଉଠି ବି ହଉ ଦୁଇ ତିନି ଦିନ ସମୟ ଅତି କମ ଟା ଦିଆଯାଏ।
ହୁଁ।
ମନ।
କଇଲେ ମତେ କାଇଁ ଠିକ ଲାଗିଲାନ ମୁଁ କଇଲି ଜୟ କରିଦେବେ।
ହଁ ନାଇଁ ଏବେ ତ ଯୁଗ ଯାହା ହେଲାଣି ଯାହା କହିଲ ଯୋଉଠି ରହିବାର ଅଛି ବି ବୁଝିକି ରହିବାର ଅଛି।
ହ
ଆଉ ଆମେ ସମସ୍ତଙ୍କୁ ଯୋଡ଼ି ନା ଜାଣିଛନ୍ତି। ଆଉ କିଛି ମାନେ ପଢା ପଢି ଆଗକୁ ନାଇ ପ୍ରିପେଆର ନାହିଁ କମ୍ପିଟେଟିଭ।
ପଢା ପଢି ଆଉ କଣ ତା ପାଇଁ ସବୁତିି ପାଇଁ ତ ପଇସା ଦରକାର।
ହଁ ସେଇଟା ମାନେ। ଆ ଗୋଟେ ସୋପ୍ନ ଗୋଟେ ପଟେ ପଇସା ଗୋଟେ ପଟେ। ଆଉ ଯୋଉ ମାନଙ୍କ ପାଖରେ ପଇସା ଅଛି ସେମାନେ ପାଠ ପଢୁନାହାନ୍ତି। ଯୋଉମାନଙ୍କ ପାଖରେ ପଇସା ନାହିଁ ସେମାନେ ଚାହୁଁଛନ୍ତି କଣ କରାଯିବ। ସମସ୍ତେ ସେମ। ଯୋଉମାନଙ୍କର ତ ଅଛି ସେମାନେ ପାଠ ପଢୁନାହାନ୍ତି ମାନେ ଫେଚକାମି ଘରେ। ମାନେ ଇଏ କଲେ ଘରେ ବାହାଘର ହିଁ କରିଦଉଛନ୍ତି ପଢଉନାହାନ୍ତି। କିନ୍ତୁ ଯୋଉମାନଙ୍କ କତିରେ ପଇସା ନାହିଁ ସେମାନେ ପାଠ ପଢିବାକୁ ଚାହୁଁଛନ୍ତି ପଢି ହିଁ ପାରୁନାହାନ୍ତି। ତମେ କିଛି ମାନେ ଆମେ ବି ଭାବୁଛନ୍ତି ପଇସା ଟା ଦରକାର ମୁଁ ବି ଫାଷ୍ଟ ଭାବୁଥିଲି। ୟୁଟୁବ ରେ ବି ଫ୍ରି କ୍ଲାସ ହହୁଛିଇ ଟିକେ କଷ୍ଟ କରିବାକୁ ପଡିବ ଯେମିତି ଆମେ। ନେଇକି ବ୍ୟାଚ୍ ପଢିଲେ ସହଜ କିନ୍ତୁ ୟୁଟ୍ୟୁବୁ ପଢିଲେ କଷ୍ଟ ଆଉ।
କାଇଁ ସ୍ଲୋ ଉଁ। ହାଲୋ। ନେଟ ୱର୍କ